ହ୍ୟାଲୋ
ହଁ ଭଉଣୀ ଶୁଭ ସନ୍ଧ୍ୟା
ଶୁଭ ସନ୍ଧ୍ୟା କଣ ବର୍ଷା ଏକା ଏକା ଉପଭୋଗ କରିବେ ନା କଣ ଟିକେ ଡାକନ୍ତେ କଣ କରନ୍ତେ ପାନୀୟ ବ୍ୟବସ୍ଥା କରନ୍ତେ
ହଁ ଏଇ ଆପଣ ଆସୁନାହାନ୍ତି ଆପଣ ଆସିଲେ ମୁଁ କରିବି ନା ଆଉ ଆପଣ ଖାଲି ଫୋନ ରେ ଗପିଲେ କେମିତି ହବ
ଟିକେ ଘର ଘର ବାହାରକୁ ଯଦି ଆସିଥିବେ ବର୍ଷାର ମଜା ନିଅନ୍ତ
ନାଇଁ ମତେ ପ୍ରବଳ ଥଣ୍ଡା ହେଇଚି ଆଉ ମଜା ନେଲା ବେଳକୁ ମୋର ମଜା ବାହାରିଯିବ
ନାଇଁ-ନାଇଁ ବର୍ଷା କିଛି ଦରକାର ନାହିଁ, ବାହାରେ ଦେଖନ୍ତୁ ସୁନ୍ଦର୍ ଲାଗୁଚି ମୁଁ ଯୋଉ ଛାତ ଉପରେ ଠିଆ ହେଇଚି। ଆଉ ମୁଁ ସବୁ ଛା ସମସ୍ତଙ୍କ ଛାତ ମତେ ଦେଖା ଯାଉଚି। ଅତି ସୁନ୍ଦର ଲାଗୁଚି, ହୁଁ ବଢିଆ ଲାଗୁଚି। ଆଉ ତାହେଲେ ଆପଣ ଘର ଭିତରେ ବସ୍ଚନ୍ତି ଆଉ, ଘର ବସେଇ ଆଉ କଣ ଦେଖିବେ। ଆମର ଏଠି ଶନିଙ୍କ ମେଳା ହଉଚି, ବ ମାଇକି ବାଜୁଚି ଶୁଭା ହଉଥିବ।
ହଁ-ହଁ ଶୁବୁଚି-ଶୁବୁଚି, ଏଇତ ଆପଣଙ୍କ ଗ୍ରାମ ଆମ ଗ୍ରାମ ପାଖାପାଖି ଲାଗି ଚି ଆଉ ଶୁଭୁଥିବ ଆଉ।
ଉପୁରୁକୁ ଆସିବାର କାରଣ ଏହିକି ଯେ, ଭାରି ଅସୁବିଧା ମାନେ କରୁଚି। ସେଥିପାଇଁ ଟିକେ ଉପରକୁ ଆସିବାକୁ ପଡୁଚି ଆଉ, ନହେଲେ କାଇଁ ବର୍ଷାରେ ଉପରକୁ ଆସିବାକୁ ଭଲ ଲାଗୁଛି।
ମୋର ତ ଟିକେ ସ୍ମରଣ ଶକ୍ତି ଅଧିକ ଆଉ ଅଁ
ମିଷ୍ଟାନ ଏଠି ବାଣ୍ଟିିବାକୁ ଯିବା ବୋଲି ଆପଣ କେତବଳେ ବାଣ୍ଟି ଦେଲେ କି?
ବାଣ୍ଟି ନାହିଁ ବୁଝିଲେ, ସେ ଆମରି ଏଇ ସାଇ ଭାଇ ଟିକେ ବାଣ୍ଟି ଦେଲି, ଆଉ ଏକର ପଟେ ମୁଁ ଆଉ ଯାଇପାଇଲିନି ଯେହେତୁ ମୋର ଅଣ୍ଟା ବ୍ୟଥା ହଉଚି ମୁଁ ଆଉ ଟୋଟାଲି ଯାଇପାଇଲିିନି, ସେଥିପାଇଁ ଆପଣ ଯଦି ନେଇକି ବାଣ୍ଟିଦବେ, ବର୍ଷା ତ ହଉଚି ଆଉ।
ହଉ ଦେଖିିଆ। ସେ ସମୟ ଅଛି ଆଉ ଏଇଠି ଆମ ଏ ଘର ପଖାପାଖି ଆମ-ଆମ ନିଜ ଇଏରେ ବାଣ୍ଟି ଦେଇଚନ୍ତି ତ?
ହଁ।
ହଁ ତାହେଲେ ଏପଟେ ବାକି ଅଛି, ଦେଖିଆ ସନ୍ଧ୍ୟା ହଉ ଯଦି ବର୍ଷା
ଆଉ ଆପଣ ତ ଏବେ ମାଉସୀ ହେଇଗଲେ, ଆପଣଙ୍କୁ ତ ଖୁସି ନିହାତି ଲାଗୁଥିବ।
ଶୁଣିକି ତ ବହୁତ୍ ଖୁସି ଲାଗିଲା କିନ୍ତୁ ଆଶା ଥିଲା ମାନେ କଣ କଇଲ ପୁଅ ହେଲା ବହୁତ୍ ଖୁସି ତାଙ୍କ ମାନେ ଦରକାର୍ ପୁଅ ଦରକାରେ।
କନ୍ୟା ସନ୍ତାନ ହେଇଥିଲେ ଆପଣ ଟିକେ ବହୁତ୍ ଖସି ହେଇଥାନ୍ତି ଆଉ।
ହଁ।
ହଁ।
ଆ ସେ ଯଦି କନ୍ୟା ସେଟା ସେଇଟା ହଉଚି ମୋ ନିଜ ସ୍ୱାର୍ଥ ଖୁସି। ହେଲା ଆଉ ଏ ତାଙ୍କ ପରିବାର ବାପା ମା ଆଉ ତାଙ୍କ କ ଇଏ ଦେଖାଯାଏ ତାର ପୁଅ ପାଇଁ ସେମାନଙ୍କ ପାଇଁ ଆମୁକୁ ଭାବିକି ଖୁସି ଲାଗୁଚି, ତାଙ୍କୁ ଦରକାର୍ ନା ତାଙ୍କ ବଂଶ ପାଇଁ ତାଙ୍କ ବଂଶ ପାଇଁ ପୁଅ ନିହାତି ଆଉ ଦରକାରେ ଆଉ, ମୁଁ ସେୟା ଭାବୁଚି ଆପଣ ଯେ ତେ ପୁଅ ହେଲେ ବି ଆମ ବଡ ସନ୍ତାନ କୁ ବା ବଡ ପୁଅଟିକୁ କେବେ ବି ଅବହେଳା କରିବନି କି ସ୍ନେହ ଶ୍ରଦ୍ଧା ରେ କିଛି ବି କମି ରଖିବନି। କାରଣ ମତେ ଯେତେଳେ ଆମ ଦାଦା ତାଙ୍କୁ ଫଟୋ ଧରି ଉଠେଇଥିଲେ କାରଣ ଆମ ଛୋଟ ସ ନ୍ତାନ ଧରି ତ ଉଠାଇଥିଲେ। ମୋ ବଡ ପୁଅଟି ଠିଆ ହେଇଥିଲେ ପାଖେରେ।
ହୁଁ।
ମୋତେ ତାଙ୍କ ମୁହଁ ଦେଖି ମୁଁ ମତେ ବହୁତ୍ କାନ୍ଦ ଲାଗିଲା, ମୁଁ କହିଲି କିଛି ଆକୁ ଆଉ ସ୍ନେହ କମିଯିବନି ତ?
ନାଇଁ ସିଏ-ସିଏ ହଉଚନ୍ତି ଆମର ଏକୋଇ ନନ୍ଦନ ବୁଝିଲେ। ତା ପ୍ରତି ଆମର ସ୍ନେହ ଶ୍ରଦ୍ଧା କାହାର କମିବନି। ହେଲା ତା ଯେତେ ଯାହାହେଲେ ତାଭଳିଆ କେହି ହେଇପାରିବେନି କିତାର ଭଲ ପାଇବାରେ କେବେ ତୁଳନା ହ
କମି ରହିବନି ଆଉ।
ନା ସେକମିତ କେବେ ରହିବନି। ଆଁ ଆଁ ଆଁ ଆଁ ଆଖି ବୁଝିଲେ ସିଏ ଖୋଲିଲେ ସିଏ ସବୁସେଇ ବଡ଼ଅଳୁ ନୁହଁ।
ଆଉ ତାକୁ ଟିକେ ବର୍ଷାଏତେ ହଉଚି ତାକୁ ଟିକେ ଆଣିବାକୁ ଏଇ ଦିଦି ତିନିଦିନି ଭିତରେ ବ୍ୟସ୍ତତା କରନାହାନ୍ତି ଦିନେ ଆସି ବୁଲିବାଲିକି ଯିବ।
ନାଇଁ ଆଣିଲେ କିଏ ନେଇ ଆସିଲେ ନେଇ ଆସନ୍ତୁ ବୁଝୁଚନ୍ତିନା ସିଏ କଣ କହିଲେ ତାରତା ମା ପାଖରେ ଏଇନା ଛାଡ଼ିକି ସେ ଆସିବାକୁ ନାରାଜ୍। ଯେହେତୁସେ ଭାବୁଚିକି ନାଇଁ ମୋଭଲ ପାଇବାରେ ଟିକେ କମି ହେଇଯିବ। ସେଥିପାଇଁ ସେ ସେଠି ରହ ସେଆର୍ଜସେଷ୍ଟ ହଁ।
ତାମାବି ସେମିତି ତାଙ୍କୁ ଡାକ୍ତରଖାନା ଗଲେ ତାଙ୍କୁ ନେଇକି ଗଲେ।
ତସେଇ ପରିସ୍ଥିତି ସହିତ ସେଟିକେ ନିଜକୁ ସ ଯେହେତୁ ତାର ଏଇନା ତାଭଲ ପାଇବାରେ ଗୋଟେ ଭାଗ ନବା ପାଇଁ ଗୋଟେ ଛୋଟ ଭାଇ ପଳେଇଆଇଚି ତତାକୁ ସେଇ ଜିନିଷକୁ ଗ୍ରହଣ କରିବାକୁ ଏଇନା ନିହାତି ସମୟ ଲାଗିବ। ସେଇ ପରିସ୍ଥିତି ସହିତ ତାକୁ ହଁ ସେଇ ପରିସ୍ଥିତି ସହିତ ତାକୁ ଖାପ ଖାଇବାକୁ
ବାପାତ ଏଥିରେ କିଛି ହେଳା କରିବେନି ଆଉ ତାକୁ ଟିକେ ବେଶୀ ସମୟ ଦେବେ।
ତାଙ୍କର ଯିଏ ମାଁ ସିଏ ଛୋଟ ପୁଅକୁ ଛାଡ଼ିକି ବଡ଼ ପୁଅକୁ ବେଶି ଗଲା କରୁଛନ୍ତି ଏବେବି ସେଇଥିରେ।
ହଁ ହଁ ସେନିହାତି ନିହାତି ଆଉ ବଡ଼ପୁଅ ଆଉ ଯାହାହେଲେବି ତାଙ୍କର ପ୍ରଥମ ସନ୍ତାନ ଯେତେବେଳେ ହେଇଥିଲା ତାଙ୍କ ଘରକୁ ଗୋଟେ ଜାଣିକି କହିବାକୁ ଗଲେ କଣ ଆସିଥିଲେ ଏବଂ ଭଗବାନ୍ ସଦୃଶ ଗୋଟେ ଜାଣିକି ସନ୍ତାନସେ।
ହୁଁ।
ଆଉ ସେଏବେ ବିଦ୍ୟାଳୟକୁ ଗଲେ ଯାଉଚନ୍ତିନା ନାଇଁ?
ନାଇଁ ବିଦ୍ୟାଳୟକୁ ଯାଉନାହାନ୍ତି ଦେଖନ୍ତୁ ସେଯୋଉ ତାଙ୍କର ଯୋଉ ଦିନ ଭାଇଟିଏ ହେଲା ଭାଇଟିଏ ଜାତ ହେଲା ସେଦିନ ସେ ଅତ୍ୟନ୍ତ ଜରରେ ପୀଡ଼ିତ ଥିଲେ। ଏ ଶହେ ଦୁଇ ଶହେ ତିନି ଜର ହେଇଥିଲା। ହେଲା ଆ ତତାଙ୍କୁ ଅନିଦ୍ରା ରହି ଜଗି ଆଉ ତାଙ୍କରତ ଜ୍ୱର କମୁନାହିଁ ପୁଣି ବା
ଅଁହଁ ସେଥିପାଇଁ ତାଙ୍କ ମାପା ରା ଝିଅ ନୋଉଥିଲେ କହିଲ ନାଇଁ ନାଇଁ ମୋ ପୁଅକୁ ଥଣ୍ଡା ଜର ହେମିତି ରହିବ ମୁଁ ମତେ କାହା ଭରସାରେ ମୁଁ ଛାଡ଼ିକି ରହିପାରିବିନି ଆଉ ଯାହା ହଉ ସେ ଗୋ ବେଶୀବି ମାତ୍ରାରେ ବେଶୀ ଦିନ ରହିଲେନି ଗୋଟେ ଦିନରେ ଆସିଲେ ଆଉ କଣ।
ଆଉ ଗଣେଶ ପୂଜା ଆଗକୁ ଆସୁଚି କଣ କେମିତି ଆପଣଙ୍କ ଗ୍ରାମରେ ଗଣେଶ
ହେତେନେଇଁ ଗଣେଶ ପୂଜାରେ ଆମେତ ବହୁତ୍ ଧୁମଧାମରେ ପାଳନ ହୁଏ। ଯଦି ଏମିତି ଲାଗି ରହିବ ବର୍ଷା ତାହେଲେ ଟିକେ ମାନେ କମିଯିବ ନହେଲେ ନାହିଁ ଆମର ବହୁତ୍ ଧୁମଧାମରେ ପାଳନ ହୁଏ ଦୋଟି ମେଢ଼ ହୁଏ ଆମ ଗାଁରେ।
ର ମୂର୍ତ୍ତି ତିଆରି ହୁଏ।
ହଁ ହଁ ମୂର୍ତ୍ତିତ ତିଆରି ହବ ମାନେ ଆ ଆଖି ପାଏନି ଆମର ଏତେ ବଡ଼ ମୂର୍ତ୍ତି ତିଆରି ହୁଏ ଆଉ।
ଆପଣଙ୍କ ଗାଁରେ ମାନେ କଣ ଯୁବକ ମାନେ ଚାନ୍ଦା ଫାନ୍ଦା ଗୋଟାନ୍ତି ନା
ଓହୋ ନିହାତି ହଁ ନିଜ ମାନେ ଗାଁରେତ ବୋଧେ ବେଶୀ ଗୋଟାନ୍ତିନି ନିଜ ଭିତରେ ଗୋଟା ଗୋଟାନ୍ତି ନହେଲେ ଛକ ବ ବଜାରରୁ କିଛି ଆଉ ତାଙ୍କ ଥାଏ କିଛି ସଂସ୍ଥାବି ଅଛି ତାଙ୍କୁ ନିଜେବି ସହାୟ ଦିଅନ୍ତି ନିଜଆଡ଼ୁ ଆଉ ହଁ ଭଲ୍ ଭଲ ଅଟାଇ ଭଲ କାମ କରିବ କିଛି ଏଇ ଧାର୍ମିକ କାମ କଲ ଆ ଲୋକ ନିଜ ନିଜବି ସାହାଯ୍ୟ କରନ୍ତି।
ନା ହଉ ଭଲ କାମ ଗୋଡେ ଆପଣ ଗ୍ରାମର ଯୁବକ ମାନେ ମୁଁ ତ ଯେତେବେଳେ ଶୁଣୁଛି ଆପଣ ଗ୍ରାମର ଯୁବ କ ମାନେ ବହୁତୁ
ହଁ ବହୁତୁ ମାନେ ଯୁବକ ମାନଙ୍କ ତ ମାନେ କାମ ମାନେ ବହୁତ ଭଲ ଆଉ ଭଲ ନିଜ ନିଜ ଭିତରେ ବହୁତ ଭଲ ତାଙ୍କର ଅଛି ଯୋଉଟା କି ଗୋଷ୍ଠୀ ଭଲ ଭଲ ଗୋଷ୍ଠୀ ରଖିଛନ୍ତି ସେମାନେ
ତା ଭିତରେ ସମନୟ ରକ୍ଷା କରଛି।
ଆଉ ତମ ଗାଁ କଣ ଖବର ସବୁ କେମିତି କେମିତି ସବୁ ଅଛନ୍ତି କଣ କରୁଛନ୍ତି? ଆଉ ମୋର ଯୋଉ ସାନ ଭଉଣୀ। ସିଏ ବି ତାଙ୍କର ଗୋଟେ ଜିନିଷ ମାନେ ଏମିତି ନମ୍ବର ଖୋଲା ଯାଇଛି ସେମିତି କଥା ହେଇ ପାରୁନାହାନ୍ତି? ତାଙ୍କୁ ଆସୁନି ସେମାନେ ଟିକେ ସ ଟିକେ ଇରାଜୀ ମଧ୍ୟମ ସ୍କୁଲରେ ପଢୁଥିଲେ ଇଂରାଜୀ ସ୍କୁଲରେ ଯେହେତୁ ତାଙ୍କ ସେମତି ଟିକେ ଓଡିଆରେ ବର୍ଣ୍ଣନା କରିପାରୁନାହାନ୍ତି। ଆମେ କଣ କରିବାକୁ ପଡୁଛି ତାଙ୍କ ଫୋନ ରେ ବା ଫୋନରେ ବି ମତେ ବି ଗୋଟେ ହଉ ଦିଟା ହଉ ଏମିତି କଥା ହ ମୁଁ ହେଇଛି। ହ ନ ଦିନ ଦି ଦିନ ପୂର୍ବରୁ ହେଇଛି ତାଙ୍କ ଫୋନ କଥା ମତେ ହବାକୁ ପଡି଼ବ? ଆଉ ମୁଁ କଇଲି ନିଜେ ଚେଷ୍ଟା କରନ୍ତୁ ଆଉ ଆଜି ହବ ଯଦି ଆ ନାଇ ଶୁଣ ଶୁଣ ଆଜି ଯଦି ହବ ଆପଣ ଟିକେ ବି ଯଦି ହବ ତାଙ୍କ ରାତ୍ରିରେ ତାଙ୍କ ସହିତ ଟିକେ କଥାବାର୍ତ୍ତା ବି ହେଇଯିବେ? ଯଦି ସମୟ ପାଇବେ ନହେଲେ ସେମିତି କଣ ଯବ
କଣ କହ?
ଏ ଭୋଜି ଭାତ ଆଜି ଗୋଟେ ଆମ ଗାଁ ରେ ଏଇ ଶନିଦେବଙ୍କ ପୂଜା ହଉଛି ଆଉ ପୁରା ଗାଁ ସାରା ଭୋଜି ଆଉ ଏଇ ଦେଖିକି ଗୋଟେ ଆଜି କଳସ ଯାତ୍ରା ତମେ ଦେଖିଛ ନାଇଁ ଅସ୍ତାଇ ଲୋକମାନେ କଳସି ଯାତ୍ରା କରିକି ଗଲେ।
ହଁ ହାଲୋ ସ୍ତ୍ରୀ କଳସ ଯାତ୍ରା କଲେ।
କଣ କହିଲେ?
କେତେ ଜଣ ସ୍ତ୍ରୀ ଲୋକ କଳସ ଯାତ୍ରା କଲେ?
କେତେ ଜୋଉ ବେଶୀ ଅବସ୍ୟ ନୁହେଁ କ ଯଉ ଏଇଟା ଘରୋଇ ଇଏ କରୁଛନ୍ତି ନା? ଛଅ ସାତ ଜଣ ସ୍ତ୍ରୀ ଲୋକ ଯାଇଥିଲେ ପୁରୁଷ ଜଣ ଦି ଜଣ ଯାଇଥିଲେ? ଆଉ ଏଇ କଳସଯାତ୍ରା ତ ହେଲା ଆଉ ଦେଖ ଥିଲୁ ଆମେ ଏ ବାଟ ଆମେ ତ ଘଣ୍ଟ ବାଜିଲାଠୁ ଶୁଭା ହେଲା ଆମକୁ ନହେଲେ ଆମେ ବି ଜାଣିନଥିଲୁ ଯେ କଳସ ଯାତ୍ରା ହବ ବୋଲି?
ପ୍ରଥମଥର ପାଇଁ ଶୁଣିଲି ଶନିଙ୍କ ଯୋଉ ପୂଜା ଯୋଉ ମନ୍ଦିର ସ୍ଥାପନ ହଉଛି। ତାଦେହରେ କଳସ ଯାତ୍ରା ଯାଉଛନ୍ତି କେବେ ତ କୋଉଠି ଦେଖିନଥିଲି କି ଶୁଣି ନଥିଲି ପ୍ରଥମ ଥର ପାଇଁ ଶୁଣିଲି?
ହଁ ହଁ ସେଟା ଆଉ ଗ୍ରାମର ହଉଛି ତ ନାଇଁ ନାଇଁ ଯଦି ଏଇଟା କଲେ କିଛି ନାଇଁ ଯଦି ବି ଆଉ ସମସ୍ତେ ଆଗ୍ରହ ସହିତ ନେଇଥାନ୍ତେ ଯଦି ସମସ୍ତେଙ୍କୁ ବାର୍ତ୍ତା ଦିଆଯାଇଥାନ୍ତା ଯେ ଆମେ ଏମିତି ଗୋଟେ କରୁଛି ନିହାତି କିଛି ଲୋ ଲୋକ ବି ମାନେ ଏତିକି ନୁହେଁ ଆହୁରି ବହୁତ ଲୋକ ଯୋଗ ଦେଇଥାନ୍ତେ।
ହଁ।
ସେପା ଜଣେଇଆକୁ ଚାହିଁଲେନି?
ଯେହେତୁ ଘରୋଇ ଘରୋଇ ଜିନିଷଟା ଘରୋଇ ଜିନିଷଟା ଏତେ ଲୋକଙ୍କୁ ନୁହେଁ। ଇଏ କରିଦେଲି ଆଉ
ଆଉ ତାଙ୍କର ସିଏ ବି କଣ ଏବେ ସେ ଜଲଦି କରିବା କଥା ନୁହେଁ। କିନ୍ତୁ କଣ ହଉଛି ନା? ତାଙ୍କର ଏ ତାଙ୍କ ଅଛନ୍ତି ତାଙ୍କ ସ୍ତ୍ରୀ ଯିଏ ଗର୍ଭବତୀ ଅଛନ୍ତି। ସେଥିପାଇଁ ସେ ଜଲଦି ଜଲଦି ଟିକେ କରି ସିବାକୁ ଚାହୁଁଛନ୍ତି ଆଉ
କାହାର ଗର୍ଭବତୀ ଅଛନ୍ତି ସିଏ?
ତାଙ୍କ ଭାଇ କିଛି ଭାଇ ଯେ ପୂଜା କରୁଛନ୍ତି ତାଙ୍କ ସ୍ତ୍ରୀ ଏବେ ଗର୍ଭବତୀ ଅଛନ୍ତି।
ହୁଁ ହୁଁ। ଭଲ ଭଲ ଖବର ବି ଦେଲେ ଆପଣ ହୁଁ ଆଉ। ଏଇ ଭଲ ଖବର ଟିଏ ଦେଲେ ଯା ହଉ ପୂଜା ପାଠର କିଛି ପରିଣାମ ମିଳିଲା ଯା ହଉ ତା ତାଙ୍କର ଗୋଟେ ପୁତ୍ର ସନ୍ତାନ ହେଇଗଲେ ତାଙ୍କର ଭାରି ଖୁସି।
ପୁତ୍ର ସନ୍ତାନ ଜାତ ହବ ବୋଲି ଦେଖାଯାଉ ଭଗବାନଙ୍କର କଣ ଇଚ୍ଛା।
କାଇଁ ତାଙ୍କର ଯୋଉ କନ୍ୟା ସନ୍ତାନ ବି ଥିଲା ତାକୁ ବି ସେ ବହୁତ ଭଲ ଭାବରେ ଲାଳନ ପାଳନ କରିଛନ୍ତି ବହୁତ ଭଲ ସ୍ନେହ ଦେଇଛନ୍ତି ଆଉ ବହୁତ ଖୁସି ବି ଥିଲେ। ହୁଁ।
ଆଁଉଁ ମୁଁ ବି ଚାହୁଁଛି ଭଗବାନ ତାଙ୍କୁ ପୁତ୍ର ସନ୍ତାନ ଦିଅନ୍ତୁ ବୋଲି।
ମତେ ସମସ୍ତେ ବହୁତ ଭଲ ପାଇବା ଦେଲେ।
ଆଉ ତାଙ୍କର ଯୋଉ ଅଛନ୍ତି ତାଙ୍କ ମା ଯୋ ସିଏ ବହୁତ ମା ଯିଏ ବହୁତ ଭଲ ଲୋକ ସେ ଗାଁ ର ଯେକୌଣସି ଝିଅ ହଉ ତାଙ୍କ ଘରକୁ ଗଲା ମାନେ ସେ ବହୁତ ଖୁସି ଆନନ୍ଦ ହେଇଯାଆନ୍ତି। ଆଉ ତାଙ୍କ ସହିତ ଗ ଗପିବାକୁ ଭଲ ଲାଗେ ତାଙ୍କ ସହ ହଁ। ଆଉ ସେଥିପାଇଁ ଏବେ ବି ଯୋଉଥିରେ ଆମ ଭଉଣୀ ଯାଇଥିଲେ ସବୁ ତାଙ୍କ ଘରକୁ ଖାଇବା ପାଇଁ ସେ ଆମକୁ ବି ଖୋଜିଥିଲେ। ହେଲେ ସେ ଦି ଜଣ କାହିଁ ଆସିଲେନି ସେ କହିଲେ ସେ ଦି ଜଣ ତ ଆସିବା କଥା। ତାପରେ ଆମର ଯୋଉ ଭଉଣୀ ବାହାହେଲେ ସିଏ କହିଲେ ନାଇଁ ନାଇଁ ସିଏ ବଡ ଭଉଣୀ ସେମାନେ କଣ ଆସିବେ। ଆଉ ମୁଁ ବି ତାଙ୍କୁ ଡାକିବିନି କେମିତି ଡାକିବି ନାଁ ମୁଁ ଭାବିଲି ସେମାନେ ଆସିଥାନ୍ତେ ଟିକେ ଭଲ ହେଇଥାନ୍ତା।
ଯା ହଉ ଏତେ ଖୋଜୁଛନ୍ତି ଲୋକ ହଁ ନାଁ କି ବାରି ଅତିଶ ନାହିଁ ଆଉ ଶ୍ରାଦ୍ଧର ଲୋକ।
ଆଉ ମୁଁ ଭାବିଲି ଦେଖିବା ଯୋଉ ଟିକେ ଏଇ ବର୍ଷା ଫର୍ଷା ଛାଡୁ ତାଙ୍କ କତିରେ ଯାଇଁ କେତେବେଳେ ଟିକେ ଆଉ ବୁଲି ଆସିଲେ ଟିକେ ହବ ସେ ଯୋଉ ଖଲିଆ ଆଲିଙ୍କୁ ଖବର ଦେଲେ କହିଲେ ତାଙ୍କୁ ଟିକେ କହିବୁ ଟିକେ ଆସୁନାହାନ୍ତି ଦି ଜଣ ଯାଉଥିଲେ କଣ ଚାଲିଲା ବେଳକୁ ତାଙ୍କୁ ଦେଖୁଥିଲି ଆଉ ସେପଟେ ଯାଉନାହାନ୍ତି ଆଉ ଦେଖିବାକୁ ମିଳୁନି। ଦିନେ ଦେଖିବା ଯିବା ଆଉ। ଟିକେ ବୁଲି ଆସିବା ଯାହାଲେ ଶୁଣ ଯୋଉମାନଙ୍କ କତିରୁ ସ୍ନେହ ପାଇବ ମାନେ ତାଙ୍କୁ ସ୍ନେହ ଦେବାକୁ ଇଚ୍ଛା ହବ। ଆ ସିଏ ଆଇଲା ମାନେ ଝଗ ଯେତେବେଳେ ଯୋଉଠି ଦେଖନ୍ତି ହସନ୍ତି।
ହୁଁ ତାଙ୍କର ଯୋଉ କଳସ ଯାତ୍ରା ହେଇଥିଲା ଆପଣଙ୍କ ଘରୁ ତାଙ୍କର ଯୋଉ କଳସ ଯା ଯାଇଥିଲା ଆପଣଙ୍କ ଘରୁ କିଏ ଅଂଶଗ୍ରହଣ କରିଥିଲେ?
ନାଁ ନାଁ ଆମର କିଏ ଅଂଶଗ୍ରହଣ କରିନାହାନ୍ତି। ତାଙ୍କ ପାଖାପାଖି ଅଞ୍ଚଳର ତାଙ୍କ ପାଖାପାଖି ଘର କିଛି ଲୋକ ଅଶଂଗ୍ରହଣ କରିଥିଲେ ଯେ ଆମର କେହି ନଥିଲେ।
ହୁଁ।
ତାହେଲେ ଭଉଣୀ ଏବେ ଟିକିଏ ମୁଁ ଯାଉଛି ବେଦ ନାଁ ଜଣେ ଏଥିରେ କଣ ସେ ଆମେ ଜାଣି ଛୁ ଯୋଉ ପୂଜାଟି ହଉଛି ବୋଲି ଆଉ ନାଁ ନାଁ କଳସ ଯାତ୍ରା କଥା ମୁଁ କିଛି ଜାଣିନଥିଲି। ଆ ଜାଣିଥିଲେ ବି ଆମର ବି ଏବେ ଯାଇବି କିଏ କ କଳସ ଯାତ୍ରାରେ ଯୋଗ ଦେଇନଥାନ୍ତେ ବି ଆମର ଟିକେ ଅସୁବିଧା ଅଛି ନାଁ ହେଇ ସେ ଦେଇନଥାନ୍ତେ ଆଉ। ଆଉ ଭଉଣୀ ଆପଣ ଟିକେ ରଖନ୍ତୁ ଏବେ କାରଣ ଘରେ ଡାକୁଛନ୍ତି ମୁଁ ଟିକେ ଶୁଣିକି ଆସିି ଆପଣଙ୍କୁ ପଛେ କଥା ହଉଛି ଆଉ।
ହୁଁ ହୁଁ। ହୁଁଁ ହୁଁ ହୁଁ। ହଉ ହଉ ଧନ୍ୟବାଦ୍ ରହୁ